କଣ କରୁଛନ୍ତି?
ମୁଁ ଜଷ୍ଟ ଏବ ଖାଇକି ଆସିଚ
ଓ ହୋ କଣ ଖାଇଲେ?
ଭାତ ଡାଲି ଏମିତି ଖଟା। ତମେ କଣ କରୁଛ?
ମୁଁ ଏଇ ଜଷ୍ଟ ଛିଡା ହେଇଛି ଆଉ ଦି ପହରେ ମୁଁ ଖାଇଥିଲି ଭାତ ଡାଲି ଖଟା ଘାଣ୍ଟ ଆଉ ଆମର ଆଜି ଏକ୍ଜାମ ଥିଲା। ତମର ଏକ୍ଜାମ ଅଛି ନା ସରିଲାଣି?
ନା ମୁଁ ମୋର ବି ଆଜି ଏକ୍ଜାମ ଥିଲା କଷ୍ଟିଂର।
ଓ ହୋ ତମେ ଏବେ କଣ ପଢୁଛ।
ମୁଁ ବି କମ୍ କରୁଛି ଏବେ ଫ ଫଷ୍ଟ ଇୟର ସରିବ ମୋର ଏବେ।
ତମ ଘରେ କିଏ କିଏ ଅଛନ୍ତି?
ବାପା ମା ଭଉଣୀ ଆମେ ପାରାଦ୍ୱୀପରେ ରୁହେ।
ଆଛା। ତାହେଲେ ତମେ ହଷ୍ଟେଲ ରେ ରହୁଛ ନା କୋଉଠି ପଢୁଛ କି ଏବେ?
ମୁଁ ଭୁବନେଶ୍ୱରରେ ପଡ଼ି଼ଛି ଆଉ ହଷ୍ଟେଲରେ ରହୁଛି।
ଓ ହୋ ଆଉ କେଇଁଠି ବୁଲାବୁଲି କରିବା ପାଇଁ ଯିବେ?
ଫୁଲ ବୁଲାବୁଲି ଏବେ ଏକ୍ଜାମ ଚାଲୁଛି ନା। ଏସ୍ଜାମ ସରିଲା ପରେ ଟିକେ ଦେଖିବି ଆଉ।
ଆଚ୍ଛା ଆଛା।
ଆଉ ତମେ ଆଉ ଭଲ ସବୁ।
ହଁ ଭଲ ସେମିତି ଆଉ। ଆ ମୁଁ ବି ଗ୍ରାଜୁଏସନ କରୁଛି ମୁଁ ବି ଭୁବନେଶ୍ଵର ରେ ରହିକି ପଢୁଛି। ଆଉ ଆମ ଘରେ ଅଛନ୍ତି ମୁଁ ଅଛି ମୋ ବାପା ମୋ ମାଆ ଆଉ ମୋ ଭାଇ ଆଉ ମୋ ଦିଇ ଜଣ ଦିଦି ଅଛନ୍ତି ସେ ମ୍ୟାରେଜ କରିସାରିଲେଣି ଆଉ। ଆଉ
ତମ ଗାଁ କୋଉଠି?
ଆମ ଘର ହୋଉଛି ବାଲେଶ୍ଵର ଆମ ଗାଁ ବି ସେ ବାଲେଶ୍ଵରରେ ଆଉ। ଆଉ ଗାଁ ରେ ବୋହୁତ ସୁନ୍ଦର ଆମର ସେଠି ବୋହୁତ କମ ଲୋକ ରୁହନ୍ତି ବୋହୁତ ଖୁଲା ଜାଗା ପବନ ଗଛ ପତ୍ର ସବୁ ଶାନ୍ତ ପରିବେଶ। ମାନେ ସହର ଠାରୁ ତ ବୋହୁତ ଶାନ୍ତ। ତମର ତମର ଗାଁ ରେ କେଠି ଘର ଅଛି ନା?
ନା ମୁଁ ପାରାଦ୍ଵୀପ ରେ ରୁହେ। ସୋ ସେଠି ଏତେ ମତେ ଭଲ ନୁହେଁ ସେଠି କଣ କହିବି?
ହଁ ମୁଁ ବୁଝିଲି ଆଉ ତମେ ତାହେଲେ ବୁଲାବୁଲି କରିତେ ଯାଇଛ କୁଆଡେ?
ହଁ ଏବେ ପୁରୀ ଯାଇଥିଲି।
ଆଉ।
ସାଙ୍ଗ ମା ସାଙ୍ଗ ମାନସଙ୍କରେ।
ଆଚଛା ଡ୍ରେସ୍ କିଛି କିଣିଛ?
ଡ୍ରେସ ଏମିତି ଦି ତିନିଟା କିଣିଥିଲି।
ଆଚ୍ଛା ରଜରେ କଣ ଏଞ୍ଜୟ୍ କରିଥିଲ ନା ରଜରେ ହଷ୍ଟେଲ ଛୁଟି ପଡିଥିଲା ନା?
ହଁ ଲ ହଷ୍ଟେଲ ଛୁଟି ପଡିଥିଲା ଯାଇଥିଲି ପିଠା ପିଠା ଖାଇକି ଆସିଲି।
ଆଚ୍ଛା ଆଛା ଆମ ଗାଁ ରେ କଣ ହୁଏ ଜାଣିଛନ୍ତି? ଆମ ଗାଁରେ ରଜରେ ବହୁତ ବଢିଆ ସେଲିବ୍ରେଟ ହୁଏ ଆଉ ଚାରିଆଡେ ଦୁଳି ଲାଗ ଆଜା ଦୋଳି ଲାଗିଲା ପରେ ପିଲା ମାନେ ସବୁ ଛୋଟ ଛୋଟ କୁନି କୁନି ପିଲା ମାନଙ୍କୁ ଆମ ଗାଁରେ ଯେମାନେ ସବୁ ସବୁ ଏ ସବୁ କାର୍ ଗୁଡା ସବୁ କରନ୍ତି। ଆମ ସବୁ ନେଇକି ଯାଆନ୍ତି ତାପରେ ସେଠି ସବୁ ଲୁଡୋ, ତାସ କବାଡି ବଗେରା ସବୁ ଖେଳ ହୁଏ ତାପରେ ଆମେ ପିଠା ଆମର ଯାହା ସମସ୍ତ ଘର ଯିଏ ହେଇଥାଏ। ସମସ୍ତେ ନେଇକି ଯାଉ ଆମେ କୋଟେ ଗୋଟିଏ ଜାଗାକୁ ନେଇକି ଗଲା ପରେ ଉ ସେଠି ସବୁ ସେଲିବ୍ରେଟ ହୁଏ ଗୀତ ବାଜା ଡ୍ୟାନ୍ସ ପ୍ରୋଗ୍ରାମ ହୁଏ ନାଚ ଗୀତ ସବୁ ଏନଜୟ ହୁଏ। ଟାଉନ ରେ ଏମିତି ହୁଏ ନା?
ଆମର ବି ସେମତି ହୁଏ ଟିକେ ଟିକେ ସେମିତି ହିଁ ହୁଏ। ଆଉ ତମର ତମ ଆର ସେଠି ବର୍ଷା ହଉଛି?
ନା ବର୍ଷା କଣ ହବ ଏତେ ଜୋର ସେ ଗରମ ଯେ ବର୍ଷା ଜମା ହଉନି ଏବେ ତମ ହଷ୍ଟେଲ ରେ ଅଛି କିନ୍ତୁ ଗାଁ ରେ ଟିକେ କଣ ତ ଉ ବର୍ଷା ତ ନହେଲେ ବି ଗାଁ ପରିବେଶ ଟ ଗଛ ପତ୍ର ଚାରିଆଡେ ତ ସେଇଥିପାଇଁ ଏତେ ଆଉ ଗରମ ଲାଗେନି ଆଉଁ ଭଲଲ ମାନେ ଭଲ ଲାଗେ ସେ ପରିବେଶ ଟା।
ହଁ ଏଠି ବି ଟିକେ ଏଠି ବି ବେଶୀ ବର୍ଷା ହୁଏନି ଟିକେ ଟିକେ ଏଠି ବି ହୁ ହୁଏ।
ଟିକେ ଟିକେ ବର୍ଷା ହୁଏ ତାହେଲେ। ଆଉ ତମକୁ ତମେ ନନ ଭେଜ ଖାଅ ନା ଭେଜ ଖାଅ।
ନା ମୁଁ ଭେଜ ଖାଏ।
ଭେଜ ଖାଅ ଆ ଭେଜରେ କଣ ଭଲ ଲାଗେ?
ମତେ ସବୁବେଳେ ପନିର ହି ଭଲ ଲାଗେ।
ପନିର ହି ଭଲାଗେ।
ହଁ।
ପନିର ଟା କୋଉଥିରେ ତିଆରି ଏଇଟା ଜାଣିଛନ୍ତି ନା?
ହଁ କ୍ଷୀରରେ।
ଜାଣିଛନ୍ତି ତାହେଲେ ଆଉ।
ତମେ କଣ ଖାଉ ତୁମେ ଚିକେନ ଖାଉ କି?
ହଁ ମୁଁ ଚିକେନ ହିଁ ଖାଏ ମତେ ନନ ଭେଜ ବି ଭଲ ଲାଗେ ଭେଜ୍ ବି ଭଲ ଲାଗେ।
ଚିକେନ ନିଜେ କରିକି ଖାଉ କି ମାମା କରନ୍ତି?
ଏବେ ତ ହଷ୍ଟେଲରେ ରହୁଛି ତ ହଷ୍ଟେଲରେ ଆମ ହଷ୍ଟେଲରେ ଆମର ଯଉ କୋଉ ରୁହନ୍ତି ସେ ରାନ୍ଧିକି ଦିଅନ୍ତି। ରବବାର ଦିନ ଦିଅନ୍ତି ଆଉ ଶୁକ୍ରବାର ଏମିତି ଆମର ଚିକେନ ହୁଏ ଆଉ। ମାଛ ବି ହୁଏ ଅଣ୍ଡା ବି ହୁଏ। ଆଉ ହଷ୍ଟେଲରେ ତମର କିଏ ସାଙ୍ଗ ଅଛନ୍ତି ନା?
ହଁ ସାଙ୍ଗମାନେ ଅଛନ୍ତି ଆମେ ଗୋଟିଏ ରୁମରେ ରହୁ ରୁ ରୋ
ସମସ୍ତେ ଭଲ ନା?
ହଁ ଭଲ ସମସ୍ତେ।
ଆଁଉ ତାହାଲେ ଘରକୁ କେବେ ଯିବ?
ଏବେ ତ ପରୀକ୍ଷା ସରିଲେ ଯିବି।
ପରୀକ୍ଷା ସରିଗଲେ ଯିବ?
ହଁ।
ଆଉ ଉ ଉ ଉ ଘରୁକୁ ଗଲେ ଏଥର ପ୍ଲାନିଂ କଣ ବୁଲାବୁଲି କରିବ ନା କଣ?
ନାଇଁ ଘରକୁ ଗଲେ ଟିକେ ଏମତି ମାମା ପାପା କୁ ଦେଖା କରିବି ଏମତି ଆଉ।
ଆଚ୍ଛା ଆଚ୍ଛା।
ହଁ ଆଉ ସେଠି ସାଙ୍ଗ ମାନେ ମୋର ଅଛନ୍ତି ନା।
ହଁ ହଁ ତମର ବୋଧେ ବହୁତ ସାଙ୍ଗ ଅଛନ୍ତି ନା?
ହଁ ଏବେ ବ କାହିଁକି? ପ୍ଲସ୍ ଟୁ ବେଡ଼େ ମୋର ବହୁତ ସାରା ସାଙ୍ଗ ଥିଲେ ନା ତ ସେମାନେ ସେଠି ରହୁ ଛନ୍ତି ତ ସେ ତାଙ୍କୁ ଦେଖା କରିବି।
ହୁଁ ହୁଁ ତମର କଣ୍ଟ୍ରାକ୍ଟର ସେମାନେ ଅଛନ୍ତି ନା?
ହଁ କଣ୍ଟାକ୍ଟରେ ଅଛନ୍ତି ଏବେ ଆଁ କଲ୍ କରୁଚନ୍ତି ମତେ।
ହଁ ନାମ୍ ଆଉ ଉ ଉ ଉ ସେମାନେ ସବୁ ପଢୁଚନ୍ତି ନା କିଏ କଣ କରୁଚନ୍ତି?
ନା ସେମାନେ ସବୁ ପଢୁଚନ୍ତି କିଏ ସାଇନ୍ସରେ ଅଛି କମର୍ସ ରେ ଅଛି ଆର୍ଟସ୍ ସବୁ ଏମତି।
ଅହ ତା ମାନେ ସବୁ ଭଲ ପିଲା ନା?
ହଁ।
ଆଉ ଉଁ ତମକୁ କେମିତିଆ ଡ୍ରେସ ପିନ୍ଧିତେ ଭଲ ଲାଗେ?
ଏମ୍
ଲଙ୍ଗ ଡ୍ରେସ୍ ନା ସର୍ଟ ନା କେମିତି?
ମତେ ଯୋଉଟା ଭଲ ଲାଗିବ ପିନ୍ଧିଦିଏ।
କଣ?
ଆଉ ତମେ?
ମତେ ଭଲ ଲାଗେ ଯେ କିନ୍ତୁ ମୁଁ ଟିକେ ଅଧିକ ମୋଟି ତ ହେଇଜୁଗୁରୁ ମତେ ଟିକେ ମାନେ ୱେଷ୍ଟର୍ଣ ଡ୍ରେସ ଟା ଏତେ ଇଏ ହୁଏନି ଆଉ ଇଣ୍ଡିଆନ ଡ୍ରେସ ଟା ଟିକେ ଭଲ ଲାଗେ ଆଉ।
ଅହ ତମ କଲେଜ କୋଉଠି?
ଆମ କଲେଜ ସେ ଭୁବନେଶ୍ୱରରେ ଆ ଗୋଟେ ଜାଗାରେ ଆଉ। ତମର କଲ ତମ କଲେଜ ରେଡ଼ି।
ମୋରବୀ ଭୁବନେଶ୍ୱରରେ ଏଇ ରାଜମେଲ ଆଳୁ
ଉୁଁ ହୁଁ ଆଉ ଭୁବନେଶ୍ୱରରେ କେଡ଼େ ବୁଲାବୁଲି କଲଣିଣ?
ହଁ ଏମତି ଟିକେ ଟିକେ ଯାଏ ମୁଁ କେବେ କେବେ।
ଓହୋ।
ଏଇ ଆମ ସାଇଡ଼ ଆସିବ ଟିକେ କହିବେ ମତେ।
ହୁଁ ଯେବେ ଯିବି ତମ ଘର ଆଡ଼କୁ ତମକୁ କହିବି। ତମେ ବି ଏବେ ଆମ ଘର ଆଡ଼କୁ ଆସିବ ମତେ କହିବ ହେଲା।
ହଉ।
ଆଉ ତମେ ଉଁ ପୁରୀ ଯାଇଚ କେବେ ପୁରୀ?
ହଁ ଯାଇଥିଲି ଏବେ-
କେବେ?
ଏଇ ଦଶ ପନ୍ଦର ବି ଦିନ ଭିତରେ ଯାଇଥିଲି
ଅ ହୋ ତାହେଲେ ଭଲ ମଜା ତକୁ ହେଇଥିବ
ହଁ ମଜା ତ ଥିଲା ବିଲ୍କି ଭିଡ ବି ବହୁତ ଥିଲା -
ଅ ହ ତମ ବାବା ମାମା ସ ଭଉଣୀ ତମେ ସବୁ ମିଶିକି ଯାଇଥିବ ନା
ହଁ
ତମେ କେତେ ଭାଇ ଭଉଣୀ?
ମୁଁ ଦିଟା, ଦିଟା ଭଓଣୀ
ଅ ହ ଦେନ୍ ବହୁତ ଏଞଜୟ ହଉଥିବ ନା
ହଁ ସେମାନେ ମୁଁ ତାଙ୍କୁ ବାଡି ଦିଏ ସେ ମତେ ବାଡ଼ି
ଆଚ୍ଛା ଆଛା ସେ କଣ ପଢୁଛନ୍ତି?
ଅ ସାନ ଭଉଣୀଟା ଏବେ ସେଭେନ୍ଥରେ ଆଉ ଗୋଟେ ଇଲେଭେନ୍ଥରେ
ଅ ହୋ ତମେ ଏଇଗା ଗଭର୍ଣମେଣ୍ଟ କଲେଜରେ ପଢୁଛ
ହଁ ମୁଁ ଏଇଠି ଅଛି
ହଁ ଆଉ ତମ ବାବା କଣ କରନ୍ତି?
ବାବା ଜିନ୍ଦଲରେ ଅଛନ୍ତି
ହୁଁ ହୁଁ ମାମା?
ମାମା ନାଇଁ ମାମା ଯବ୍ କରନ୍ତିନି
ଆଛା ଆଚ୍ଛା ଏମିତି ତାହେଲେ କଥା ଆଉ ତମ ହଷ୍ଟେଲର ଖାଇବା ଦଉଚନ୍ତି
ଆମର ହସଲ ନର୍ମାଲି ଥାଏ
ହୁଁ।
ଚ଼ଡିବ।
ଆମ ହଷ୍ଟେଲରେ କଣ ହେଇଚି ନା ଆମେ ସବୁ ଖରା ଛୁଟିରେ ଯାଇଥିଲୁ ଘରକୁ, ହେରା ନ ଯାଇଥିଲୁ ଅବ୍ - ତ ଆଉ ଆସିକି ଆବେ ଯେବେ ପହଞ୍ଚିଲୁ ସବୁ ଛୁଆ ତ ଆଉ ଆସିନଥିଲେ ଅଳ୍ପ ଅଳ୍ପ କରିକି ଆସିଲେ ସେଇ ଯୋଗୁରୁ ଆମ ହୋଷ୍ଟେଲର ଖାଇବା ଦବା ବନ୍ଦ କରି ଦେଇଚନ୍ତି। ଇଏ ବନ୍ଦ କରି ଦେଇଚନ୍ତି ଆମେ ସେଇପା ଆମେ ଗୋଟେ ଅଙ୍କଲଙ୍କୁ କହିଲୁ କି ଅଙ୍କଲ ଆମକୁ ଟିକେ ଖାଇବା ଆଣିକି ଦେଇଯିବେ ଆମ କଲେଜ ଗେଟ୍ ପାଖରେ ଆମର ଏଣେ ଏକ୍ଜାମ ଅଛି। ତ ହେଇଥି ପାଇଁ ଗୋଟେ ଅଙ୍କଲକୁ କହିଦେଲୁ ହୋଟେଲରୁ ସିଏ ଆଣିକି ଦେଇ ଦୋଉଛନ୍ତି ଆମ ସାଙ୍ଗମାନେ ଯିଏବି ଫ୍ରି ଥାଏ ମୁଁ ବି ଫ୍ରି ଥିଲେ ଆମେ ଯାଇକି ଖାଇବା ନେଇ ଆସୁ। ଖାଇବା ନେଇ ଆସିକି ଆମେ ରୁମରେ ଖାଉ ଆଉ।
ଅ ହୋ ରାତିରେ ବି?
ହୁଁ ରାତିରେ ତ ଆସନ୍ତିନି। ରାତିରେ ଆମ ହଷ୍ଟେଲରେ ପୁଅ ଛୁଆଙ୍କୁ ଏଲାଓ ନାଇଁ - ତ ଆମେ ଯେ ଦିପା ଖାଇବା ଆଣିଥାଉ ତାକୁ ଖାଉଅଧେ ଆଉ ଯଦି ରହିଲା ରାତିକି ରଖିଦଉ ନହେଲେ ରାତିରେ ମ୍ୟାଗି ନହଲେ ମୁଢ଼ି କିଛିନ ଖାଇଦଉ ଏମିତି ଆଉ, ଦିପଟ କିନ୍ତୁ ଆମେ ଟିକେ ହେବି ଖାଉ ଆଉ।
ଅହୋ ମ୍ୟାଗି କଣ କେଟେଲରେ କର?
ହୁଁ ମ୍ୟାଗି ଆମର ହଷ୍ଟେଲ ରେ ଇଣ୍ଡକ୍ସନ କି ଗ୍ୟାସ ଆଲାଅ ନାଇଁ ତ ସେଥିପାଇଁ ଅନଲାଇନରୁ କ୍ୟାଟେଲ୍ ଗୋଟେ ମଗେଇ ଦେଇଥିଲୁ। ଅନଲାଇନିରେ ଯୋଉ ମଗେଇଦେଇଥୀଲୁ ସେଥିରେ ମ୍ୟାଗି ଆଉ କେତେବେଳେ କେତେବେଳେ ଇଛା ହେଲେ ମୋମୋଜ ଆଉ ଏମିତି ଭାତ ବି କେତେବେଳେ କେତେବେଳେ ରାନ୍ଧି ଦୋଉ ଏମିତି ଆଉ। ଆଉ ହଷ୍ଟେଲରେ ତ ତମର ପ୍ରବଳ ଗରମ। ତମର ସେପଟେ ଗରମ ନା?
ହଁ ଆମର ବି ଏଠି ଗରମ।
ଓହୋ ଆମର ତ ପ୍ରବଳ ଗରମ ଏତେ ଗରମ ଯେ ତମେ ବସି ବି ପାରିବନି। ଆଉ ବର୍ଷା ବି ଟିକେ ହୋଉନି। ତମର ବର୍ଷା ହୋଉଛି?
ନା ଆମ ଆଡ଼ୁ ତ କାଲି ବର୍ଷା ହେଇଥିଲା।
ଓହୋ ଆମ ଆଡେ ତ ଜମା ବି ଟିକେ ବି ବର୍ଷା ନାଇଁ।
ଓହୋ ଆଉ ଖେ ଖାଇବା କେବେ ଷ୍ଟାର୍ଟ ହବ?
ଖାଇବା ଦେବେ କହୁଛନ୍ତି ତ ଏଇ ମାସ ଟା ସରିଗଲା ପରେ ଆର ମାସକୁ। ସବୁ ପିଲା ଆସି ସାରିଲା ପରେ ଯାଇକି ଖାଇବା ଦେବେ ବୋଲି ଷ୍ଟାର୍ଟ କରିବେ ବୋଲି କହୁଛନ୍ତି। ଆଉ ଆମ ହଷ୍ଟେଲରେ କିନ୍ତୁ ସବୁ ଭଲ ଆମ ରୁମ୍ ମେଣ୍ଟ ବି ସବୁ ଭଲ। ଆଉ ଏମିତି ଆଉ। ତମ ହୋଷ୍ଟେଲରେ ସବୁ ଭଲ ନା?
ହଁ ଭଲ। ତମ କାଲି ଏକ୍ଜାମ ଅଛି?
ହଁ କାଲି ମୋର ଏକ୍ଜାମ ନାହିଁ। ଆମର ଆଜି ଗୋଟେ ଏକ୍ଜାମ ଥିଲା ଆଉ ତିନି ଚାରି ଦିନ କି ଛଅ ସାତ ଦିନ ପରେ ଆଉ ଗୋଟେ ଏକ୍ଜାମ ଅଛି। ଆଉ ତମର ଏକ୍ଜାମ ଷ୍ଟାର୍ଟ ହେଲାଣି ନା ହେଇନି?
ହଁ ମୋର ବି ଆଜି ଷ୍ଟାର୍ଟ ହେଲା କିନ୍ତୁ ଦି ଦି ଦିନ ପରେ ମୋର ଏକ୍ଜାମ ଅଛି ଆଉ ଗୋଟେ।
ଆଚ୍ଛା ହୋଉ ତାହେଲେ ମୁଁ ଏବେ ରଖୁଛି। ମୁଁ ଯାଉଛି ଗୋଟେ କାମ କରିବି ତାହେଲେ ପରେ କଲ୍ କରୁଛି।
ହୋଉ ହୋଉ ଠିକ୍ ଅଛି।
ହୋଉ।